ତ
ତ
ହାଲୋ।
ହଁ ଭାଇ ନମସ୍କାର। କଣ କରୁଚ?
ନମସ୍କାର। ଏଇ ବସିଥିଲି ଆଉ ପୋଲ ଆଡେ ଆସିଥିଲି ଟିକେ ପବନ ଖାଇବା ପାଇଁ। ଥଣ୍ଡା ଥଣ୍ଡା ପବନ। ଏ ଯୋଉ ଆଜ୍ଞା।
ନାଇଁ ଗରମ ହଉଚି କି?
ହଁ ଏବେ ତ ଜାଣିଚ ତ ଖରା ଦିନ ଚାଲିଚି, ବୁଝିଲେ କି ଖରା ଦିନ ଏତେ ଜୋରେ ଗରମ ହଉଚି ଆମ ଘରେ ରହିହଉନି ବୁଝିଲେ କି। ହୁଁ। ସେଇ ଯୋଗୁ ମୁଁ ଟିକେ ପୋଲ ଆଡେ ପଳେଇ ଆସିଚି ଆଉ। ପବନ ଖାଇବା ପାଇଁ ଆଉ। ଆପଣଙ୍କ ଆଡେ ଗରମ କେମିତି ହଉଚି ନା?
ଗରମ ତ ନାହିଁ। ଆମ ଆଡେ ଜୋରେ ବର୍ଷା ଯୋଉଟା କି ଶୀତ ଟିକେ ଟିକେ ଲାଗୁଚି ଆଜି।
ଉଁ ହୁଁ। ନାଇଁ ଆମ ଆଡେ ଖରା ହଉଚି ମୁଁ ଏପଟେ ଆଉ ଖରା ଏତେ ଜୋରେ ହଉଚି ଆଉ ଗରମ ଲାଗିଲେ ଟିକେ ପଳେଇଆଇଲି ଏ ଆମ ନଈ ଆଡେ ବୁଝିଲେ କି, ଆମ ଘର ପାଖେରେ ତ ନଈ। ବନ୍ଧ ଉପରେ ଏଇ ଚାଲା ବୁଲା ଟିକେ କରୁଚି ଆଉ। ଟିକେ ଫ୍ରି ଇଏ ରହି ଆସିକି ଚଲାବୁଲା କରୁଚି। ଶୋଇନି ଯାଇକି ଶୋଇବି ଆଉ ଘଣ୍ଟେ ପରେ ଆଉ।
ଯେ ଖରା ବେଳେ ତ ଝାଞ୍ଜି ପବନ ଟିକେ ଦଉଥିବ? ଖରାବେଳେ ଝାଞ୍ଜି ପବନ ଟିକେ ଦଉଥିବ।
ଆଜ୍ଞା। ଖରାବେଳେ ଦଉଛି ଝାଞ୍ଜି ପବନ। ନାଇଁ ନାଇଁ ସେମତି ଅଳପ ଆଉ। ଥଣ୍ଡା ପବନ ନଈ କୂଳିଆ ପବନ ସବୁ ଥଣ୍ଡା ହିଁ ନାଗେ।
ସୁଲୁସୁଲିଆ ପବନ ଆଉ।
ପିଲାମାନେ ଏଠି ସବୁ ଆମର ଗୋଡ଼ି ଉଡ଼ଉଛନ୍ତି ଖରାରେ।
ତାହେଲେ ଆପଣଙ୍କ ସିଆଡେ ଖରା ହଉଚି।
ଆଚ୍ଛା। ଆପଣଙ୍କ ଆପଣ ଗୁଡ଼ି କଣ ଜାଣିଚନ୍ତି ନା? ଆଉ ଆପଣ କେବେ ଉଡ଼େଇଚନ୍ତି ନା ଗୁଡ଼ି?
ହଁ ଗୁଡ଼ି ଉଡ଼େଇଚୁ। କିନ୍ତୁ ଆପଣ ଦେଖନ୍ତୁ ଆପଣଙ୍କ ସାଡେ ଖରା ହଉଚି। ଆମ ଆଡ଼େ ବର୍ଷା ହଉଚି ଆର କିଛି କାରଣ ଜାଣିଚନ୍ତି?
ତମର କଣ ଅଲଗା ସ ପାଣିପାଗ ସବୁ ଆପଣଙ୍କ ଆଡ଼େ ଏଇନା ମୌସୁମୀ ଆସିଚି ତ ସେଥିପାଇଁ ମେଘ ହଉଚି। ଆମର ଏପଟ ଆମର ରହିଲା ଆମର ଏପଟ ଭାଗରେ ଆମର ଯୋଉ ତ ଏପଟେତ ବର୍ଷା ହଉନି ଆମର ଏ ଯୋଉ ଆମର ଯୋଉ ମଧ୍ୟପ୍ରଦେଶ ରହିଲା। କି ଆମର ବର୍ତ୍ତମାନ ଆମର ଏପଟେ ଅଞ୍ଚଳରେ ବର୍ଷା ବିଶେଷ କିଛି ହଉନି। ତ ଏଠି ଖରା ଅଛି ଆଉ ବୁଝିଲେକି।
ହାଲୋ।
ଭାରତରେ ଏଇ ଯୋଉ ବିଭିନ୍ନ ସବୁ ମାନେ ଜାଗାରେ ବିଭିନ୍ନ ପ୍ରକାରର ଜଳବାୟୁ କାହିଁକି ଉପଲିଅ ଉପ ମାନେ ଲିଖିତ ହୁଏ?
ମୁଁ ଭାରତର ବିଶେଷ ମୁଁ ତ ମୁଠୁ ଭୂଗୋଳ ବିଷୟରେ ଏତେ ବିକାର ଜ୍ଞାନ ନାହିଁ। ମୁଁ ଯେତିକି ଜାଣିଚି ଭାରତ ଆମର ଏସବୁ ଯେତିକି ଅଛି ଏ ଯୋଉ ଆମର ବେଶକୁୁ ଯେତିକ ମାନେ ମାନେ ଆମର ଯେତିକ ଲେଖାରେ ସବୁ ବିଭ କ୍ତ କରାଯାଇଛି ବୁଝିଲେ କି। ଆମ ଯୋଉ କାଳ୍ପନିକ ରେଖା ବୁଝିଲେକି। ହାଲୋ, ଆମେ ସୂର୍ଯ୍ୟର ଗତି ଏବଂ ସୁ ମାନେ ପୃଥିବୀର ବୁ ବୁଲିବାର ସବୁ ଶକ୍ତିକୁ ନେଇ ଏକ ରେଖା ଅଛି। ସେଇଆ କୁ ମ ଯେ ଆମର ମାନେ ଜଳବାୟୁକୁ ବିଶେଷ ମାନେ ପ୍ରଭାବ ପକଉଚି। ଏବଂ ଆମ ଦେଶରେ ଅନେକ ବହୁତ୍ ପାହାଡ଼ ଅଛି ଏବଂ ସମୁଦ୍ର ତିନି ପଟୁ ଘେରି ରହିଥିବାରୁ ଆମ ଦେଶରେ ବିଭିନ୍ନ ମାନେ ବିଭିିଧ ପ୍ରକାର ଜଳବାୟୁ ଦେଖାହଉଚି। ପ୍ରାୟତଃ ସବୁ ମାନେ ସବୁ ଦେଶରେ ଗୋଟେ ପ୍ରକାର ଜଳବାୟୁ ଦେଖା ହୁଏ। ଆମର ଦୁଇଟି ପ୍ରକାର ତିନଟି ପ୍ରକାର ର ଜଳବାୟୁ ମାନେ ଖରା ବର୍ଷା ଶୀତ ସବୁ ପ୍ରକାର ଜଳବାୟୁ ଯେମିତିକି ଆମର ଦୁଇ ଟାଇମ୍ ଆମର ମୌସୁମୀ ଆସୁଚି ବର୍ଷକୁ। ମାନେ ଏମିତି ସବୁ ମାନେ ଯାହାକି ମାନେ ଇଶ୍ୱରଙ୍କ ଦାନ କହିଲେ ବି ତ୍ରୁତି ହବ ନାହିଁ ବୁଝିଲେ କି।
କିରଣ ଆମକୁ କେମିତି ପଡୁଚି ତେରଛିଆ ପଡୁଚି ବୁଝିପାରୁଛ। କେନ? ଯେତେବେଳେ ଆମର ଯୋଉ ବିଭକ୍ତ ହେଇଚି ସେ ଯୋଉ କାଳ୍ପନିକ ରେଖା ଯୋଉ ଆପଣ କହୁଚନ୍ତି। ସେଇଟା କେମିତି ବିଭକ୍ତ ହେଇଚି ସୂର୍ଯ୍ୟଙ୍କର କିରଣ ଅନୁଯାୟୀ ସେଗୁଡ଼ା ବିଭକ୍ତ ହେଇଚି। ହେଲା ଯେତେ ଯେତେ ଅଧିକ ମାତ୍ରାରେ ଅ ତାପ ପଡ଼ୁଚି ତ ସେଇ ଅନୁସାରେ, ତ ମେରୁ ଅଞ୍ଚଳରେ ସୂର୍ଯ୍ୟର କିରଣ ଅଧିକ ପଡୁନଥିବାରୁ ବୁଝିପାରୁଛନ୍ତି ନା ନାହିଁ ତ ସେଥେରେ କଣ ସେଠି ପ୍ରାୟତଃ ସମୟ ହିମ ବାହ ରହୁଛି ବୁଝିପାରୁ ବୁଝୁଚନ୍ତି ନା ନାଇଁ, ବୁଝିପାରୁଛନ୍ତି ନା ନାଇଁ, ତ ସେଇ ଅଞ୍ଚଳ ସବୁବେଳେ ବରଫା ବୃତ ହେଇକି ରହୁଛି। ହେଲା ଆଉ ଯୋଉ ରହିଲା ବିଶୁବରେଖା ର ମାନେ ତେତିଶି ହାପ ଯୋଉ କୁହନ୍ତି ଅଧା ଯୋଉ ଡିଗ୍ରୀ ଯୋଉ ଏ ଉତ୍ତର ଆଉ ଦକ୍ଷିଣ କୁ ଯୋଉ ରହିଲେ ବୁଝିପାରୁଚନ୍ତି ନା ନାଇଁ?
ଆଜ୍ଞା।
ତ ସେଠି କଣ ଅଛି ନା ସେଠିକି ଟିକେ ଏ ଉଁ ଗ୍ରୀଷ୍ମ ମଣ୍ଡଳ ରହୁଛି ତାମାନେ ସେଠି କି ସୂର୍ଯ୍ୟ କିରଣ ସିଧା ସିଧି ଭାବରେ ପଡ଼ୁଚି ବୋଲି ସେଠି ଗ୍ରୀଷ୍ମମଣ୍ଡଳ ରହୁଚି। ଆଉ ଯୋଉ ତା ଉପରୁକୁ ଉଠିଲା ନାତିଶୀତୋଷ୍ଣ ମଣ୍ଡଳ ରହୁଛି ଏବଂ ଉପରେ ହିମବାହ ମଣ୍ଡଳ ବୁଝୁଛନ୍ତି ନା ନାଇଁ ତ ସେଇଭଳି କ୍ଷେତ୍ରରେ ଆମର ସବୁ କଣ ଆମକୁ ସେଇଭଳି ଭାବରେ ଜଳବାୟୁ ଅନୁ ଭୂତ ହୋଉଛି ବୁଝିପାରୁଛ ନା ନାଇଁ ଏବଂ ଖାଲି ସେଥିପାଇଁ ନୁହେଁ ଭୂମିର ଉଚ୍ଚା ବାଚକୁ ବି ନେଇକି ଆମର ଜଳବାୟୁ ହୋଉଚି ମୂର୍ତ୍ତିକାରେ ଅଲଗା ହୋଉଚି। ଯେମିତି କିି ଯୋଉ ମୂର୍ତ୍ତିକାରେ ଧର କଣ କଳା ମୂର୍ତ୍ତିକା ଯୋଉ ଗୁରା। କଳା କଣ କରେ ମାନେ ସୂର୍ଯ୍ୟ କିରଣ କୁ ଅଧିକ କଣ କରେ? ଶୋଷଣ କରେ ତ ସୂର୍ଯ୍ୟ କିରଣକୁ ଅଧିକ ଶୋଷଣ କରିବ ମାନେ ସେଇ ମାଟି କଣ ହବ ଅଧିକ ଉତ୍ତପ୍ତ ହବ ବୁଝିପାରୁଛନ୍ତି ନା ନାଇଁ। ତ ସେଠିକା ଯେ ପରିବେଶ ବି ବେଶୀ ଟିକେ ଗରମ ରହିବ। ତ ଖାଲି ସେସବୁ ଜିନିଷ ନୁହେଁ। ମୃର୍ତ୍ତିକା ଭୂମି ଉଚ୍ଚାବାଚ ମାନେ ଧର ଦେଖ। ତଳେ ଅଛି ତ ଆମକୁ ଦି କେ ଥଣ୍ଡା ଲାଗିବ ଆମେ ଯଦି ଯେତେ ଉପରକୁ ଉପରକୁ ଯିବା ଆମକୁ ଥଣ୍ଡା ଲାଗିବ। କିନ୍ତୁ ଯେତେ ଆମେ ତଳକୁ ଯିବା ଆମକୁ କଣ ଲାଗିବ ଗରମ ଲାଗିବ। ତ ସେଇଭଳି ଭାବରେ ଆମ ଘର ଗୋଟେ ଜାଗାରେ ଗରମ୍ ହଉଥିଲା ବେଳେ ଆଉ ଗୋଟେ ଜାଗାରେ ଥଣ୍ଡା ଅନୁଭୂତ ହୁଏ ବୁଝିପାରୁଛନ୍ତି ନା ନାଇଁ। ଏଇ ସବୁ ହୋଉଚି ମୁଖ୍ୟ କାରଣ।
ସେ କଣ ଆମ ଆମ ଭାରତ ତ ଦେଇ ଗତି କରିନାହିଁ।
ହଁ ତେ କରିଚି ତତେ କରିଚି। ବିଷୁବରେଖା ଦେଇକି ଗତି କରିନାହିଁ କିନ୍ତୁ ଯୋଉ ଭାରତର ଯୋଉ କାଳ୍ପନିକ ରେଖା ଯୋଉ ଯାଇଛି ଗୋଟେ ଯୋଉ ମାନେ ସମୟ ଯୋଉ ନିର୍ଦ୍ଧାରିତ କରି ପାଇଁ ଆମର ଗୁଜୁରାଟ ର ଆହ୍ଲାବାଦ। ସହର ଦେଇକି ଯୋଉଟା ଯାଇଚି ବୁଝିଚନ୍ତି ନା।
ଆଜ୍ଞା।
ହଁ ସେଇଟା ହୋଉଚି ମାନେ ଯୋଉ ସମୟ ନିର୍ଦ୍ଧାରିତ ସମୟ ଯୋଉ। ଏକ ଇଏ ଟଣା ହେଇଛି ବୁଝିପାରୁଛନ୍ତି ନା ଆମ ଭାରତର ସାତଟି
ଚେନ୍ନାଇ।
ହଁ ଭାରତର ସାତଟି ରାଜ୍ୟକୁ ଦେଇକି ଯାଇଚି ଯୋଉଥିରେ କି ଓଡିଶା ନାହିଁ। ବୁଝିଚନ୍ତି ନା ନାହିଁ।
ହଁ ହଁ ହଁ ହଁ ସେଇଟା ମୁଖ୍ୟତଃ ଆମର ପରୀକ୍ଷାରେ ମଧ୍ୟ ପରୀକ୍ଷା ଫରୀକ୍ଷାରେ ମଧ୍ୟ ପଡେ ଯୋଉ ସରକାରୀ।
ହଁ ଆଠଟି ରାଜ୍ୟ ଦେଇକି ଯାଇଛି କିନ୍ତୁ ଓଡିଶାକୁ ଦେଇକି ଯାଇନାହିଁ।
ଆଜ୍ଞା ଆମର ଯୋଉ ଆମର ଯୋଉ ଯାଇଚି। ଆମର ଯୋଉ ଯାଇଚି ଆମର ବିଷୁଵରେଖା ଯୋଉ ଯାଇଚି ତ ଆମର ଯୋଉ ମାନେ ଯୋଉଟା ମାନେ ପୃଥିବୀକୁ ଦି ଭାଗରେ ବିଭକ୍ତ କରୁଚି ବୁଝିଲେ କି ଯୋଉଠୁ ମାନେ ସୂର୍ଯ୍ୟକିରଣ ପୁରା ସି ଧା ପଡ଼ୁଚି ଆମର ସେଇ ସେଇ ରାଷ୍ଟ୍ର ସବୁ ଯୋଉ କିଛି ଜାଣିଚନ୍ତି କି?
ନା ରାଷ୍ଟ୍ର ତ ମୋର ମନ ନାହିଁ। ଆ ଆପଣ ଯଦି ଜାଣିଚନ୍ତି କହୁନ।
ଯୋଉ ସାଉଥ ଆଫି ମାନେ ଦକ୍ଷିଣ ଏସିଆ ଇଉରି। ଦକ୍ଷିଣ ଆଫ୍ରିକା ଯୋଉ ମହାଦେଶରେ ସେ ସବୁ ଯାଇଛି। ସେଠି ସବୁ ସାଧାରଣତଃ ସେଇଥିପାଇଁ ସବୁ କଳା ଲୋକ ଜନ୍ମ ହୁଅନ୍ତି ନାଇଁ କି। ତେଣୁ ଯୋଉ ଅଧିକ ସୂର୍ଯ୍ୟ କିରଣ ପଡ଼ିଥିବାରୁ ସେଇଠି କଳା ଲୋକ। ତ ଆମର ଯୋଉ ସୂର୍ଯ୍ୟ କିରଣ ଦୂରରେ ପଡିଛି। ୟୁରୋପରେ ସେଇଥିପାଇଁ ଧଳା ଲୋକ ସବୁ ଆଉ ସେଇଥିପାଇଁ ବୋଧେ ଆଉ ନାଇଁ।
ଜାତିର ପିତା ତା ତାପରେ ଯେତେବେଳେ ସେମାନେ ଥଣ୍ଡା ହେଲା ସେମାନଙ୍କର ବଂଶଗତ ରହିଲା। ସେମ ଯୋଉମାନଙ୍କର ମେଲା ନା ନା ଥଣ୍ଡା ଗରମ ଯେତିକି ନୁହଁ ଦେଖନ୍ତୁ ଥଣ୍ଡା ଘର ଯେତିକି ନୁହଁ ଆମର ହଉଛି ଗୋଟେ ଗୋଟେ ହଉଚି ବଂଶଗତ ବଂଶଗତ ଭିତରେ ଆମର ଧର ଆପଣଙ୍କର ପୂର୍ବ ପୁରୁଷଙ୍କର ମେଲା ଲାଇନ ଅଧିକ ଅଛି। ତ ମେଲା ଲାଇନି ଅଧିକ ରହିଲେ ଆମେ କଣ ହବା କଳା ହବା। ଆମର ଯଦି ମେଲା ଲାଇନ କମ୍ ରହିବ ତ ଆମେ ଗୋରା ହବା ତ ଏଇଭଳି ଭାବରେ ଆଫ୍ରିକୀୟ ମାନଙ୍କର ମେଲାଲାଇନ୍ ଟା ଟିକେ ଅଧିକ ଥାଏ ହେଲା ତ ସେଥି ପାଇଁ ସେମାନେ କଳା କିନ୍ତୁ ଆମର ଯୋଉ ଭାରତୀୟ ବଂଶ ଯୋଉ ଭାରତୀୟ ମାନେ। ଆମର ହଉଛନ୍ତି ମାନେ କଣ ମଧ୍ୟମ ଧରଣର। ନା ଗୋରା ନା କଳା ହେଲା ବୁଝିଛନ୍ତି ନା।
ଆଜ୍ଞା।
ଏଇଭଳି ଭାବରେ। ସବୁ ବିଭିନ୍ନତା ଦେଖା ଦେଇଛି ଆଉ ଆପଣ ତ ବହୁତ କଥା ଜାଣିଚନ୍ତି। ଯାଣିକି ଖୁସି ଲାଗୁଛି ଆଉ ଆପ ଆପଣ ଯୋଉ କହିଲେନି ବିଶୁବରେଖାର ଯୋଉ ମଧ୍ୟରେ ଯୋଉ ଦେଶ ଗୁଡିକ ଆଉଛି ହେଲା। ତ ସେମିତି। ଏ ମେରୁ ଅଞ୍ଚଳରେ କଣ ମେରୁ ଅଞ୍ଚଳ ବିଷୟରେ କିଛି ଜାଣିଚନ୍ତି।
ହଁ ମେରୁ ଅଞ୍ଚଳ ଆମର ହହୁଛି ସେପଟେ ଯୋଉ ସବୁ ଗ୍ରୀନଲ୍ୟାଣ୍ଡ ରହୁଛି। ଆଇସଲ୍ୟାଣ୍ଡ ରହୁଛି ବୁଝିଲେ କି ଆମର ସବୁ ଉପରେ ସବୁ କଣ କହିଲେ ଆଣ୍ଟଲାଟିକା ରହୁଛି ମୁଖ୍ୟତଃ ଆଣ୍ଟଲାଟିକା ରହୁଛି। ଏବଂ। ଅନନ୍ୟ ୟୁରୋପର ଯେଉଁ ସବୁ ରହୁଛି ସୁଇଜରଲ୍ୟାଣ୍ଡ ନରୱେ ଇନ୍ ସ୍ଵିଡେନ ଇଙ୍ଗଲ୍ୟାଣ୍ଡ। ସେଗୁଡା ସବୁ ରହୁଛି ଆମର ମେରୁ ଅଞ୍ଚଳ ପାଖାପାଖି ୟୁଏସ୍ ମାନେ ଆମେରିକାର କିଛି ଭାଗ ଏବଂ ଋଷିଆର କିଛି ଭାଗ। ଏଇଭଳି ସବୁ ଜାଗା ସବୁ ରହୁଛି ଆମର।
ପାଗ କରିନି। ଆପଣ ଯୋଉ ଆମ ଯୋଉ ପୃଥିବୀରେ ସବୁଠାରୁ ବଡ ଦେଶ କିଏ?
ଆମର ପୃଥିବୀର ସବୁଠୁ ବଡ ଦେଶ ଋଷିଆ ମାନେ କ୍ଷେତ୍ରଫଳ ଅନୁସାରେ।
ଆଛା।
ହୁଁ ଜନସଂଖ୍ୟା ଅନୁସାରେ ଭାରତ।
ସବୁଠାରୁ ଛୋଟ ଦେଶ କିଏ?
ସବୁଠାରୁ ଛୋଟ ଦେଶ। ବୋଧେ ରିପବ୍ଲିକ୍ ଅଫ ପଙ୍ଗୋ କି କଣ ମୁଁ ସେ ବିଷୟରେ ଜାଣିନି ଭଲସେ। ସେ। ଆଜ୍ଞା ଭାଟିକାନ୍ ସିଟିି ଆଜ୍ଞା ଆଜ୍ଞା ମୋର ମନ ଥିଲା ମୁଁ ଭୁଲିଯାଇଥିଲି।
ହୁଁ ଆପଣବି କିଛି ଭଗ୍ନ ବିଷୟରେ କିଛି ବହୁତ ଜ୍ଞାନ ଆହରଣ କରିଛନ୍ତି ଏବଂ
ମୁଁ ବି ଯେତିକି ଯାହା ଜାଣିଥିଲି ଆପଣଙ୍କୁ ଜଣେଇଲି। ତ ଜାଣିକି ବହୁତ ଖୁସି ଲାଗିଲା ଯାହଉ ଏବେ ଏବେବି ପିଲାମାନେ ଭୂଗୋଳ ଉପରେ ରୁଚି ର ଖୁଛନ୍ତି ଏସବୁ ଜିନିଷ ଜାଣିକି ଭାରି ମାନେ ଆତ୍ମ ତୃପ୍ତି ଲାଗୁଛି, ଆପଣ କଣ କଣ ଲାଗୁଛି?
ନାଇଁ ମତେ ମଧ୍ୟ ଭଲ ଲାଗୁଛି, ଆପଣଙ୍କ ସାଙ୍ଗରେ କଥା ହେଇ ମଧ୍ୟ ବିଭିନ୍ନ କଥା ଜାଣିବାକୁ ପାଇଲି, ଆପଣଙ୍କୁ ବହୁତ ଖୁସି ଲାଗୁଛି ସେ ବିଷୟରେ ବି।
ଦେଖନ୍ତୁ ଆମେ ଫୋନ୍ ମାଧ୍ୟମରେ ବି ହଉ ଆମେ ପାଠବି ପଢ଼ଉଛୁ।
ଆଜ୍ଞା ନିଶ୍ଚିନ୍ତ ଆମେ ବହୁତ କିଛି ଜାଣିଲେ ଏ କଥାରୁ ମାନେ ଆମର କଥାରେ କିଛି ଭ୍ୟାଲ୍ୟୁ ରହିଲା ପ୍ରଡକ୍ଟିଭ୍ କଥା ଆଉ ହେଲେ, ହଉ ରଖନ୍ତୁ ଆଉ। ଆପଣ କରିଚନ୍ତି ନା? ହ୍ୟାଲୋ।